ହ୍ୟାଲୋ।
ହ୍ୟାଲୋ କେମିତି ଅଛନ୍ତି?
ଭଲ ଅଛି ଭାଇ ନମସ୍କାର।
ନମସ୍କାର। ଆପଣ କେମିତି ଅଛନ୍ତି?
ବହୁତ ବଢ଼ିଆ ଅଛି। ଭାଇ ଆପଣ ଭଲ ଅଛନ୍ତି?
ହଁ ମୁଁ ବି ପ୍ରଭୁଙ୍କ ଦୟାରୁ ବହୁତ ଭଲ ଅଛି।
ଆଜ୍ଞା।
ହ
ମୁଁ ଏମିତି ଭାଇ କିଛି କାର୍ଯ୍ୟ କରୁଥିଲି କାର୍ଯ୍ୟଟି ଏବେ ସରିଲା ଏବେ କାର୍ଯ୍ୟ ଆପ୍ କୁ ଆସିଲି ଆଉ।
ଆଚ୍ଛା। ତ ଏବେ ତ ସବୁ ଅଞ୍ଚଳରେ ପ୍ରାୟ ବର୍ଷା ଚାଲି ରହିଛି ଆପଣ ଜାଣିଥିବେ।
ଆଜ୍ଞା।
କିଛି କହିବାକୁ ଚାହାନ୍ତି ବର୍ଷା ଋତୁ ବିଷୟରେ ଆମ ପାଇଁ ମାନେ ବର୍ଷା ଋତୁ କଣ ପ୍ରକାର ଉପଯୋଗୀ ଆଉ କ ଣ ତାର ମାନେ ଅ ସକାରାତ୍ମକ ବିଷୟ ସବୁ କଣ ଅଛି ନକାରାତ୍ମକ ବିଷୟ ସବୁ କଣ ଅଛି କିଛି କହିବାକୁ ଚାହିଁବେ?
ହଁ କହିପାରିବା ବର୍ଷା ତ ହେଉଛି ଆମ ପାଇଁ ବହୁତ ଭଲ। ଦିନଟିଏ ବର୍ଷା ଦିନେ ଆମର ଚାଷବାସ ବହୁତ ଅଧିକ ହୋଇଥାଏ।
ଆଜ୍ଞା ଆଜ୍ଞା ନିଶ୍ଚୟ ନିଶ୍ଚୟ।
ଚାଷୀମାନେ ବହୁତ ଖୁସି ହେଇଥାନ୍ତି ଏ ବର୍ଷା ପାଇଁ।
ହଁ ନିଶ୍ଚୟ ମୁଁ ଆପଣଙ୍କ କଥାରେ ସହମତ ଅଟେ। କିନ୍ତୁ ହଁ ଏବେ ଯୋଉ ପ୍ରକାର ବର୍ଷା ମାନେ ଦୀର୍ଘ ଚାରି ପାଞ୍ଚ ଦିନ ହେଲା ପୁରା ମାନେ ଲଗାତାର ବର୍ଷା ହଉଛି ବହୁତ ମାନେ ଅଧିକ ମାତ୍ରାରେ ବର୍ଷା ହଉଛି ତ ସେଥିପାଇଁ ଆପଣ କଣ କରିବାକୁ ଚାହିଁବେ? ।
ମୁଁ କହିବାକୁ ଚାହୁଁଛି ଯେ ଆମର ଯେତି ଏତେ ବର୍ଷା ହେଉଛି ବୋଲେ ଆମେ ବି ସ ଚେତନ ହେବା ଉଚିତ ବର୍ଷାରୁ। ହଁ କିଛି କାର୍ଯ୍ୟ କରିବା ଇଚ୍ଛା ଇଚ୍ଛା କରୁଚି ମାନେ।
ହଁ ନିଶ୍ଚୟ ଭାବରେ।
। ଏରା ଆଉ ଆପଣ କିଛି କୃଷିରେ ଜଳ ଜଳର ସଠିକ ବ୍ୟବହାର ଅତ୍ୟନ୍ତ ଆବଶ୍ୟକ। ଜାଣିଛନ୍ତି ନା?
ହଁ ଠିକ ଏଇଟା ତ ମାନେ ନିହାତି ଆବଶ୍ୟକ ବିଷୟ।
ଆଜ୍ଞା ଆଉ ବର୍ଷା ଦିନରେ ବହୁତ ଜଳର ସମ୍ଭାବନା ଜଳ ଆମକୁ ଦେଖିବାକୁ ମିଳିଥାଏ।
ହଁ।
ବର୍ଷା ଋତୁରେ ହିଁ ଆମେ ସଫା ପାଣି ମାନବ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଦରକାର।
। ନିଶ୍ଚୟ ଆମେ ତାହା ଆପଣ ନିଶ୍ଚୟ ତାହା ଏକ ମାନେ ବହିରେ ପଢ଼ିଥିବେ। ଆପଣଙ୍କ ପାଠ୍ୟକ୍ରମରେ ପଢିଥିବେ ଯେ ସବୁଠୁ ଅଧିକ ସଫା ପାଣି ହଉଛି ବର୍ଷା ପାଣି।
ଆଜ୍ଞା। ଶିଳ୍ପ କାରଖାନା ମାନେ ପାଣିର ସଠିକ ବ୍ୟବହାର କରିବା ଦରକାର କାହିଁକି ନା ଯଦି ବର୍ଷା ଋତୁରେ ପାଣିଟିକୁ ସଠିକ ବ୍ୟବହାର କରିବେ ନାହିଁ ତ ତାଙ୍କେ ଖରା ଋତୁରେ ବହୁତ କଷ୍ଟ ପାଇବେ।
ନିଶ୍ଚୟ। କାହିଁକିନା ଆଉ ଯେଉଁ କଳକାରଖାନାରୁ ଯେଉଁ ଆବର୍ଜନା ଯେଉଁ ଆଁ ବିଶୁଦ୍ଧ ପାଣି ଗୁଡ଼ାକ ବାହାରେ, ସେଗୁଡ଼ାକ ସବୁ ମାନେ ସେମାନେ ନଦୀ ନାଳରେ ଛାଡ଼ି ଦିଅନ୍ତି। କି ସେ ସବୁ ବିଷୟ ଉତ୍ତମ ବିଷୟ ନୁହେଁ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ମୋ କଥା ଶୁଭାଯାଉଛି ଆପଣଙ୍କୁ? ହ୍ୟାଲୋ।
ଛୋଟ ପଦକ୍ଷେପ
ମୋ କଥା ଆପଣଙ୍କୁ ସୁଭାଯାଉ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
ଶୁଭୁ ନଥିଲା ଏବେ ଶୁଭିଲା କୁହନ୍ତୁ।
ହ୍ୟାଲୋ।
ଆପଣଙ୍କ କଥା ଶୁଭୁ ନଥିଲା ଏବେ ଶୁଭୁଛି କୁହନ୍ତୁ।
ଆପଣ ଶୁଣିବାକୁ ପାଉଛନ୍ତି?
ଆଜ୍ଞା ଆଜ୍ଞା।
ଆପଣଙ୍କ ନେଟୱାର୍କର କିଛି ସମସ୍ୟା ଅଛି କି?
ହଁ ବୋଧେ ମାନେ ଏପଟେ ବର୍ଷା ମାନେ ବହୁତ ଅଧିକ ମାତ୍ରାରେ ହଉଛି ତ ହୁଏତ କିଛି ମାନେ ବର୍ ତା ପାଇଁ ମାନେ ନେଟୱାର୍କ ଏପଟ ସେପଟ ହେବାର ସମ୍ଭାବନା ଥିବ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ଆପଣଙ୍କ କଥା ମତେ ଶୁଭା ଯାଉଚି।
ହାଲୋ।
ହ୍ୟାଲୋ। ଆଜ୍ଞା ଆଜ୍ଞା।
ହ୍ୟାଲୋ ବନ୍ଧୁ।
ହ୍ୟାଲୋ।
ହ୍ୟାଲୋ।
ଆପଣଙ୍କ କଥା ଶୁଭୁଛି ମୋ କଥା ଆପଣଙ୍କୁ ଶୁଭୁନି କି? ହ୍ୟାଲୋ। ଆପଣଙ୍କ କଥା ମତେ ଶୁଭୁଛି।
ମୋ କଥା ଶୁଣିପାରୁଛନ୍ତି ଆପଣ।
ଆଜ୍ଞା ଆଜ୍ଞା।
କଣ କରୁଛନ୍ତି ଭାଇ ମୋ କଥା ଆପଣଙ୍କ ଟୋଟାଲି ଶୁଭୁଛି କି ନାହିଁ?
ହଉ ଠିକ୍ ଅଛି।
ହଁ
ହୁଁ ଜଳ ଦୁଷ୍କରମଣ କମାଇବା ମଧ୍ୟ ଜଳ ସଂରକ୍ଷଣର ଅଂଶ ଅଟେ। ସଫା ପାଣି ମାନବ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଦରକାର। ଶିଶୁ ମାନଙ୍କୁ ଜଳ ସଂରକ୍ଷଣରେ ଶିକ୍ଷା ଦେବା ଉଚିତ ଆପଣ ଜାଣିଛନ୍ତି?
ହଁ।
ଆମେ ଯଦି ଶିଶୁମାନଙ୍କୁ ଶିକ୍ଷା ଦେବା ଜଳ ସଂରକ୍ଷଣ କେମିତି କରାଯାଏ ତ ଏ ଏ ସବୁ ଏକ ଭଲ ବିଷୟ ଅଟେ।
ନିଶ୍ଚୟ ଭାବରେ ମୁଁ ଆପଣଙ୍କ କଥ ସ
ଆଉ ବର୍ଷା ଦିନରେ ତ ଅଧିକ ଖେଳକୁଦ କରିବାକୁ ଭଲ ଲାଗେ ଯେପରିକି ଫୁଟବଲ କବାଡ଼ି ଆପଣ ଜାଣିଛନ୍ତି?
ହଁ ମୁଁ ଜାଣିଅଛି।
ହ ଡ୍ରିପ ଇରିଗେସନ ଖୋଳି ପ୍ରଯୁଜ୍ୟ ଜଳ ବଞ୍ଚାଇଥାଏ। ବର୍ଷାରେ ଆମେ ପ୍ରତ୍ୟେକ ଦିନ ବହୁତ କିଛି କାର୍ଯ୍ୟ କରିଥାଉ।
ବର୍ଷା ହେବା ଦ୍ଵାରା ଆମର ଜଳର ଅଧିକ ଆବଶ୍ୟକ ରହିଥାଏ। ଆଉ ଦୁଷ୍କର୍ମ ଗୁଡିକ ହଉଛି ବର୍ଷାରେ ଯୋଉ ଅ ବେପାରୀ ମାନେ ହଇରାଣ ହୁଅନ୍ତି। କିଛି କାର୍ଯ୍ୟ ନ କରିବା ହେତୁ। ଆଁ କିଛି କଷ୍ଟମର ତାଙ୍କ ପାଖକୁ ଗ୍ରାହକ ଯାଇପାରନ୍ତି ନାହିଁ। ସେ ସବୁ ଜାଣିଲା ବେଳେ ବହୁତ ଟିକେ କଷ୍ଟ ହଉଛି ଦୁଃଖ ଲାଗୁଛି। ବର୍ଷାର ସମ୍ଭାବନା ତ ବହୁତ ବଢ଼ିଯାଇଛି ନା। ଆଉ ବର୍ଷା ଦିନରେ ଗଛ ଲଗାଇଲେ ଭୂଗୋଳର ସ୍ତର ବଢ଼ିଥାଏ। ଗଛ ଲଗାଇବା ଦ୍ଵାରା ଆମର ପ୍ରତ୍ୟେକ ଲୋକଙ୍କୁ କିଛି ଉତ୍ପନି ମିଳିଥାଏ। ପ୍ରତ୍ୟେକ ଲୋକ ଜଳ ସଂରକ୍ଷଣ ପାଇଁ ସଚେତନ ହେବା ଦରକାର। ଆଉ ଯେତିକି ଆମେ ଗଛ ଲଗେଇବା ସେତିକି ଆମର ଜଳର ବୃଦ୍ଧି ହବ। କୃଷିରେ ଜଳର ସଠିକ୍ ବ୍ୟବହାର ଅତ୍ୟନ୍ତ ଆବଶ୍ୟକ। ନଳ ଖୋଲା ରଖି ପାଣି ନଷ୍ଟ ନ କରିବା ପାଇଁ ଏକ ଆମେ ଅଭ୍ୟାସ କରିବା ଦରକାର। ସଫା ପାଣି ମାନବ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଦରକାର। ଶିଶୁମାନଙ୍କୁ ଜଳର ସଂରକ୍ଷଣ ଶିକ୍ଷା ଦେବା ଉଚିତ୍। ଆପଣ ଏ ବିଷୟରେ କିଛି କହିବାକୁ ଚାହୁଁଛନ୍ତି? ବର୍ଷା ଦିନରେ ତ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ନାନ ଯାତ୍ରାକୁ ବାହାରିଥିଲେ। ବର୍ଷା ଭିଜିବା ଦ୍ଵାରା ଆମର ଦେହ ଅସୁସ୍ଥ ମଧ୍ୟ ହୋଇଯାଏ ଏଇ ନୂତନ ବର୍ଷାରେ କିଛି କାର୍ଯ୍ୟ କରିବାକୁ ପଡିବ ଯେପରିକି ଆମକୁ କିଛି ଗଛ ଉତ୍ପନ୍ନ କରିବାକୁ ପଡିବ ଧାନ ଲଗେଇବାକୁ ପଡିବ।
କିଛି ଫଳ ଲଗେଇବାକୁ ପଡିବ ଫୁଲ ଲଗେଇବାକୁ ପଡିବ ଆମେ ଯଉ ଯଉ ଗଛ ବି ଲଗେଇଲେ ବର୍ଷା ଦିନରେ ତାହା ବଞ୍ଚିଯାଏ। କାହିଁକି ନା ବର୍ଷା ଦିନ ହଉଛି ଏକ ସୁବର୍ଣ୍ଣ ସଂଯୋଗର ଦିନ। ଏଇ କଥା ଗୁଡିକ ଆମେ ଧ୍ୟାନ ରଖି ଆମେ ବର୍ଷା ଦିନକୁ ଖୁବ ଉପଭୋଗ କରିବା ଦରକାର। କାହିଁକି ନା ବର୍ଷା ଦିନ ହଉଛି ମଣିଷର ପ୍ରକୃତ ବନ୍ଧୁ। ସେଇ ବର୍ଷ ଦିନରେ କିଛିଟା କାର୍ଯ୍ୟ କରିବା ଉଚିତ୍। ଯେପରିକି ଲୋକ ଲୋକଙ୍କ ଘରକୁ ଯାଇକି ତାଙ୍କୁ ସାହାଯ୍ୟ କରିବା ଉଚିତ। ବର୍ଷାରେ କିଏ କୁଆଡ଼େ ଯାଇପାରନ୍ତି ନାହିଁ ସମସ୍ତେ ପାଠରେ ଅସୁବିଧା ରହିଥାଏ।
ସେଥିପାଇଁ ଆମେ କିଛି କାର୍ଯ୍ୟ କରିବା ଉଚିତ ସେ ଛୋଟ ଛୋଟ ଭଉଣୀ ମାନଙ୍କୁ ଛୋଟ ଛୋଟ ଭାଇ ମାନଙ୍କୁ ତାଙ୍କୁ ସ୍କୁ ଆଣିବାର ଦାୟିତ୍ୱ ଆମର ରହିଛି। ଛି ବ ତାର ଏକା ଚାରି ଆଡ଼େ ଖାଦୁଅ। ହୋଇଯାଏ ନା ତାଙ୍କେ କୋଉଠି ରାସ୍ତାରେ କିଛି ଖରାପ ହ ବର୍ଷା ଦିନରେ ତ ଅଧିକ ଜୀବଜନ୍ତୁ ମହିରା ମଧ୍ୟ ହୋଇଥାନ୍ତି ଜୀବଜନ୍ତୁ ମାନେ ହଁ
ବାର ଅଧେ ହା।
ଚାରିଆଡେ ଭିଜିବେ ଆଉ ହେଲେ ତାଙ୍କ ମେ ଦୁଃଖ ନଥାଏ।